ହାଲୋ।
ହଁ ଭାଉଜ କଣ କରୁଚ?
ବସିଚି ରୁମରେ। ତମେ ତମେ ତମେ। ମୁଁ ଖାଇଥିଲି ସ ତମେ ଖାଇସାରିଲଣି?
ହଁ ଖାଇସାରିଲିଣି ମୁଁ ଜଳଖିଆ ଖାଇଥିଲି। କଣ ଖାଇଥିଲ?
ଲେଜ ଆଉ ସୋୟାଷ୍ଟିକ।
ଜଳଖିଆ କିଛି ଖାଇନା?
ଏବେ ଆଉ କିଛି ଖାଇବି। ତମେ କୋଉଠି?
ହୁଁ ହୁଁ ମୁଁ ଏଇ ବାହାରେ ବସିଚି।
ଓହୋ ଆଉ ରଜରେ କୁଆଡେ ବୁଲିବା ପାଇଁ ଯିବ?
ନାଇଁ ମଁ ରଜରେ ପରୀକ୍ଷା ଅଛି ପରା ଆଉ ବୁଲି ହବନି।
ଓ ହୋ।
ଭାଉଜ କଣ ଏମତି ସାଉଣ୍ଡ ଆସୁଚି ପଛ ପଟେ ନଏଜ ଆସୁଚି।
ଏବେ ଠିକ ହେଲା? ଏବେ ଠିକ ହେଲା?
ହଁ ଏବେ ଠିକ ଅଛି।
ଓହୋ।
ନାଇଁ ରଜରେ ପରା ପରୀକ୍ଷା ରହିଯାଉଚି। ମୋର ଏଗାର, ବାର, ତେର, ପନ୍ଦର ମାନେ ଇଭିନ ର ରଜରେ ବି ପରୀକ୍ଷା।
ଓହୋ।
ହଁ ତ ସେଥିପାଇଁ ଆଉ କିନ୍ତୁ ରଜ ଏଥର ବଢିଆ ହବ ଗାଁରେ ଏବେଠୁ କ ଦେଲେଣି ଷ୍ଟାର୍ଟ କଲେଣି।
ଆମ ଗାଁରେ ବି ଭଲ ରଜ ହୁଏ।
ହୁଁଉଁ, କିନ୍ତୁ ବୁଲାବୁଲି ତ କରିପାରିବନି ଏବେ ଆଉ। ବର୍ଷେ ଦି ବର୍ଷ ଗଲେ ଯାଇ ବୁଲାବୁଲି କରିପାରିବ।
ବର୍ଷେ ଦି ବର୍ଷ ପରେ ଯାଇ ବୁଲାବୁଲି କରିବି। ଏ ଭୋଉତ ଦିନି ହେଇଗଲାନି। କଣ ବାଇ?
ଇଁହିଁ ହିଇଁ ନୂଆ ବୋଉ।
ଅ ହ।
ଏ ନୂଆ ଭାଉଜ ଏଇନା କଣ ଯାଇପାରିବ? ଆମ୍ କୁଆଡ଼େ ବୁଲାବୁଲି କରିଥିଲ? ଏଥର।
ଏଥର।
ନୂଆ ବର୍ଷେରେ କୁଆଡେ ଯାଇଥିଲ?
ନୂଆ ବର୍ଷରେ।
ଏଇ ନୂଆ ବର୍ଷକୁ କେବେ ପଡିଥିଲା?
ନୂଆ ବର୍ଷରେ ନୂଆ ପଡା ଯାଇଥିଲି। ନୁଆପଡାମ ଜଗନ୍ନାଥ ମନ୍ଦିର।
ଏଇ ମନ୍ଦିର ବୁଲିବା ପାଇଁ, ଆଛା! ହଁ ଭଲ ହେଇଛି ତ ନୂଆପଡା ମନ୍ଦିର।
ମୁଁ ଏଥର ନୂଆ ମୁଁ ଯାଇଥିଲି ଏବେ ବିରଜା ମନ୍ଦିର।
ଅଁ ହଁ।
ବିରଜା ମନ୍ଦିର ଯାଇଛ ନା ଟାଉନରେ?
ନାଁ।
ଟାଉନ୍ ବିରଜା ମନ୍ଦିର ଯାଇନ, ଆମ ଏରିଆରେ ତ ଫେମସ୍ ମନ୍ଦିର।
ହଅ ଯିବା।
ହୁଁଉଁ। କେବେ ଯିବ ବୁଲି ଆସିବ ନନାଙ୍କ ସହିତ?
ନାଇଁ ସେଠି ବଢିଆ ଅଛେ, ମାନେ କହୁଛନ୍ତି କି ସେଟା ମାନେ ରାଜା ଯେବେ ଥିଲେ କଣ ଜଜାତିକେଶରୀ ଯେବେ ଥିଲେ, ସେ ଟାଇମ୍ ରେ ସେ ମନ୍ଦିର ହେଇଥିଲା। ମାନେ ଆମ ଜିଲ୍ଲାର ସେଟା ପ୍ରସିଦ୍ଧ ମନ୍ଦିର ବିରଜା ମନ୍ଦିର।
ହୁଁଉଁ ଯିବ। କେବେ ବୁଲି ଆସିବ? ବହୁତ୍ ସବୁ କିଛି ଅଛି ଏ ମାନେ ଚାରିପଟ ପୁରା ବାରିକେଟ୍ କରିଦେଇଚି। ବଢିଆ ପୁରା ପୁରା ଫାଙ୍କା ଏରିଆ ଟା, ମନ୍ଦିର। ଆଉ ମନ୍ଦିର ଫୁଣି ଯୋଉ ନାଭି ଗୟା ଜାଣିଛ ନା ସେଠି ଅଛି। ମାନେ ଫାଷ୍ଟ୍ କୁହନ୍ତି କି ତୁମେ ନାଭି ଗୟା ଦର୍ଶନ କରିବ, ତାପରେ ଯାଇଙ୍କି ମାଆଙ୍କୁ ଦର୍ଶନ କରିବ। ମାନେ ବିରଜା ମା ସେ ଦି ଭଉଣୀ ସେ ଭିତେରେ ଅଛନ୍ତି, ମାନେ ଦି ଭଉଣୀ ତାଙ୍କ ଦି ଭଉଣୀଙ୍କର ପ୍ର ତିମା ଅଛି ମାଙ୍କର। ତ ନାଭି ଗୟା ଅଛି କଣ କହିଲ ଅ ମାନେ ସେଠି ଯୋଉ ପିଣ୍ଡ ପଡେନି ନା ପିଣ୍ଡ କି ଯେ କୌଣସି ଗୋଟେ ପୂଜା ପୀଠ ହେଲା। ତାର ଭୋଗର ସେ ଯୋଉ ଯାହା କିଛି ଯୋଉ ବଳକା ଜିନିଷ ସବୁ ନେଇକି ସେଠି ପୋଡ଼ ପୋଳ ମାନେ ସେଇଠି ସବୁ ସେଠି ନେଇ ପକାଯାଏ।
ଅହ
ସିଏ କେବେ କିନ୍ତୁ ସେଟା ଫୁଲ୍ ହୁଏନି ସେ ଯେ ଜେବ ଫୁଲ୍ ହବ ସେ ଅ ଅଟୋମେଟିକ ତଳକୁ ବସିବସି ଯିବ। ସେଇଟା ଆଜି ପର୍ଯ୍ୟନ୍ତ ଫୁଲେଇନି ସେଟା ଗୋଟେ ବ୍ୟାରିକେଡ ଟାଇପ ର କରିଛନ୍ତି ଭିତର ଟା। ହୋଲ ଟାଇପ୍ ର। ସେ ତା ଭିତରେ ସବୁଗୁଡା ପଡୁଚି କିନ୍ତୁ ସେଟା କେବେ ଫୁଲ୍ ହୋଉନି। ହୁଁ ଯିବ କେବେ ବୁଲି ଆସିବ। ଭାଉଜ ଟିକେ ଏପଟକୁ ପଳି ଆସୁନ କେମିତି ସାଉଣ୍ଡ୍ ଶୁବୁଛି ପଛପଟେ।
କୋଉପଟକୁ ଯିବି କୋଉସୀ।
ଏଇ ପାହାଚ ସାଇଟ୍ କୁ ପଳି ଆସୁନା। କଣ କରୁଛନ୍ତି ନା କଣ ବଡ଼ମା? କେମ୍ତି ବଡ଼ ମା କଣ କରଚନ୍ତି ନା କଣ ଏତେ ଜୋରେ ସାଉଣ୍ଡ୍ ସୁବୁଚି?
ସିଏ ଅପା ପାଖରେ କଥା ହୋଉଚନ୍ତି।
ଓହୋ ବୋଉ ଜୋରେ କଥା ହୋଉଚନ୍ତି। ସୁ ହୁଁ ନା ଯିବ କେବେ ବୁଲି ଆସିବ ବହୁତ ବଢିଆ ବଢିଆ ଅଛି ଜାଗା। ତାପରେ ତା ସାଇଟ୍ ରେ ଗୋଟେ ପ୍ଲାନେଟୋରିୟମ୍ କରଚି। ଉଁ ସେଠି ସବୁ ମାନେ ଭଗବାନଙ୍କର ମୂର୍ତ୍ତି ଆଉ ଷ୍ଟାଚୁ ଟାଇପ୍ ର କରିଚନ୍ତି ବଢ଼ିଆ ହେଇଚି ଭିତରେ। ମାନେ ଆମେ ଯେତୋବେଳେ ଛୋଟ ଥିଲୁ ସେଟା ଖୋଲା ହୋଉଥିଲା ଏବେ ବନ୍ଦ ହେଇଯାଇଛି କାମ ଚାଲିଚି। ମୁଁ ପ୍ରାୟ ପାଞ୍ଚ ଛଅ ବର୍ଷ ତଳେ ସେ ଭିତରେ ପସିଥିଲି। କିନ୍ତୁ ଏବେ ଯାଉଚି କିନ୍ତୁ ପଶି ପାରୁନି। କିନ୍ତୁ ବଢ଼ିଆହେଇଚି ଟିକେଟ୍ ସେଲ୍ ଟାଇପ୍ ର ଭିତରେ ପସିବ ବୁଲି ବୁଲାକି ଆସିବ ବଢ଼ିଆହେଇଚି ପ୍ଲାନେଟୋରିୟମ୍। ମାନେ ସବୁ ଠାକୁର ମାନେ ମାନେ ଆମେ ଜାଣିଲା ଭିତରେ ଯେତିକି ଠାକୁର ଅଛନ୍ତି ସବୁ ଠାକୁରଙ୍କ ଷ୍ଟାଚୁ ତା ଭିତରେ ଅଛି। ବହୁତ୍ ବଢିଆଛି।
ସବୁ ଠାକୁରଙ୍କ ଷ୍ଟାଚୁ ଅଛି ତା ଭିତରେ?
ହୁଁ ଯିବ କେତୋବେଳେ ବୁଲି ଆସିବ। ହଁ ତା ଭିତରେ ସବୁଷ୍ଟାଚୁ। ବଢିଆ ଜାଗା ଅଛି। ତାପରେ ତାର ଗୋଟେ ମାନେ ଗୋଟେ ଅଛି ନିୟମ ଅଛି। ସେ ମନ୍ଦିରର ତିନି ପଟଆଙ୍କ ଗେଟ୍ ଖୋଲା ହେଇଚି। କେବଳ ପଶ୍ଚିମ ଦ୍ଵାର ଛାଡିକି ନା ଉତ୍ତର ଦ୍ଵାର। ହଁ ପଶ୍ଚିମ ଦ୍ଵାର ଛାଡିକି ଆଉ ସବୁ ଦ୍ଵାର ମାନେ ପୂର୍ବ ଉତ୍ ତ୍ତର, ଦକ୍ଷିଣ ତିନି ପଟ ଦ୍ଵାର ଆଙ୍କ ସେ ଖୋଲା। ମାନେ ତମେ ଯୋଉ ପଟେ ବି ପଶିପାରିବ। ବଢିଆ ସିଷ୍ଟମ ଅଛି। ଉଁ ଯିବ କେବେ ବୁଲି ଆସିବ।
ଗରମ ହୋ
ଭାଉଜ ବହୁତ ଜୋରେ ନଏଜ ଆସୁଚି।
ତାପରେ ଆଉ କେ ପାଟି ଦିଅ କରୁନାହାନ୍ତି।
ହଁ କୁନି ଝିଅଟେ ପାଟି କରୁଚି ଶୁଣ ଯାଉଛି।
ଅସ୍
ହେ ହେ
ଏବେ ଏବେ ବୁଝାଅ?
ନାଇ ଏବେ ଶୁଣା ଯାାଉନି ହଁ ଏବେ ଠିକ ଅଛି। ଆଉ ନା କେବେ ସମୟ ପାଇଲେ ଯିବ ବୁଲି ଆସିବ।
ହୁଁ।
ଏବେ ତ ଯିବନି ଏ ପାଞ୍ଚ ଛଅ ମାସ ପରେ ଯିବ ବୁଲି ଆସିବ।
ହଁ ପାଞ୍ଚ ଛଅ ମାସ ପରେ।
ଚ ତମେ। ହଁ ତିନି ମାସ ତ ମିିନିମମଟା ନା ମିନିମମ ଟା ତିନି ମାସରେ ଯାଇପାରିବନି ନା ମନ୍ଦିର ନା ବର୍ଷେ? ନା ତିନି ମାସ ତିନି ମାସ। ନା ମୁଁ ଜାଣିନି କଣ ଗୋଟେ ନିୟମ ଅଛି।
ଯୋଉ ପୁରୀ ଯାଆନ୍ତି ନା?
ମନ୍ଦିର ସେଟା ବର୍ଷେ ପୁରୀଲେ ଯାଆନ୍ତି ପରା?
ପୁରୀ ଯାଆନ୍ତି ଯା ବାହାହେଇ ସାରିଲା ପରେ?
ଯାଆନ୍ତି ସେଟା ବର୍ଷେ ପୁରିଲେ ଯାଆନ୍ତି।
ନାମ ବାହା ହେଇସାରିଲା ପରେ ଯାଆନ୍ତିନି?
ସେ ବର୍ଷେ କି ତିନି ମାସେ ସମଥିଙ୍ଗ ପୂରିଲେ ଯାଆନ୍ତି।
ହୁଁ।
ମନ୍ଦିର ହୁଁ।
ଆରେ ପୁରୀ ମନ୍ଦିର।
ହଁ ସେଟା ବି ସେ ମୁଁ ଜାଣିନି ଠିକ୍ ସେ କିନ୍ତୁ ତିନି ମାସେ କି ସମଥିଙ୍ଗ୍ ବର୍ଷେ। ଏମତି ପୁରିଲେ ଯାଆନ୍ତି ଯାଇଁକି। ଏବେ ସିନା ମାନୁନାହାନ୍ତି ନିୟମ ପଳୋଉଚନ୍ତି କିନ୍ତୁ ତା ରେ ମାନେ ନିୟମ ଅଛି ଯେ ତିନି ମାସରେ ଆଇଦର ନହେଲେ ବର୍ଷେ ନା କଣ।
ହେ ଭ
ତାପରେ ଯାଇକି ଦର୍ଶନ କରିକି ଆସନ୍ତି ହାଁ। ପୁରୀ ଯାଇଚ ନା ବୁଲି?
ବୋହୁତ ଥର।
ଆମେ ସେଇ ଯାହା ଆଉ ସମୁଦ୍ର କୂଳ ଆଡେ ଯାଇଚ ନା?
ହଁ ଏବେ ପା ଯାଇଥିଲି ବର୍ଷେ ହେଇଯିବ ଯାଇଥିଲି।
ହୁଁ ମଜାଲାଗେ ସମୁଦ୍ର କୂଳରେ କିନ୍ତୁ ମଜା ଲାଗେ।
ହଁ।
ଆ ସେ ଯୋଉ ଓଟୋ ଆଉ ଯୋଉ ଗଧଗୁଡା ଅଛନ୍ତି ତାଙ୍କ ଉପରେ ବସିଚ ନା?
ଓଟ ଉପରୁ ବସଛି।
ହିଁ ହିଁ ମୁଁ ଏଥର ଯାଇଥିଲି ଘୋଡା ଉପରେ ବସିଥିଲି।
ହେଲେ ଏରା ଭାରି କାଟିଲା।
ହୁଁ ନା ଘୋଡା ଉପରେ ବସିଲନି ଘୋଡା ଓପରେ ବସିଲେ ଟିକେ ଡରଲାଗେ କାହିଁକିନା ସେ ଟିକେ ଠପ୍ ଟପ ହେଇକି ଚାଲେ କିନ୍ତୁ ଘୋଡାଟା ବଢିଆ ଲାଗେ।
ହୁଁ।
ଆଉ
ଆଉ ସମୁଦ୍ର କୂଳରେ ଯୋଉ ପାମ୍ପ୍ଲେଟ୍ ଫ୍ରାଏ ଖାଇଚ?
ହିଁ ହିଁ ହିଁ ନାଇଁ ନାଇଁ ଆମେ ଏଇ ସକାଳ ଟାଇମରେ ଯାଇଥିଲୁ ନା ଖାଲି ଦର୍ଶ ନ କରିକି ବୁଲାବୁଲି କରିକି ଆସିଲୁ ସେଟା ତ ସନ୍ଧ୍ୟା ବେଳେ ନା।
ହଁ ସନ୍ଧ୍ୟାବେଳେ।
ଖାଇବା ଫାଇବା ସେ ମାନେ ଉଁ ସବୁଗୁଡା ଖାଦ୍ୟ ଫାଦ୍ୟଗୁଡେ ସନ୍ଧ୍ୟାବେଳେ ପଡେ।
ହୁଁ
ସକାଳେ ଖାଲି ପଇଡ ପାଣି ଆଉ କିଛି ନହିଁ ନା ଏଇ ଯୋଉ ଆରଗୁଡଆ କଣ କହନ୍ତି ଏଇ ଯୋଉ
ହଁ
ସୁନପାମୁଡି ପରା ଭୁ ଭୁକା ଟାଇପ ର ଥାଏ ବେଲୁନ ଟାଇପ ରଇଥାଏ ଏଇଟା କଣ କୁହନ୍ତି ତ ବମ୍ବେଲାଡୁ ନା ବମ୍ବେଲାଡୁ ନା ହଁ ସମଥିଙ୍ଗ ସେଇଗୁଡା ଖାଲିଥାଏ ଭଲ ଲାଗେ ସେଇଗୁଡା ଖାଇଥାଏ
ହଁ ଭଲ ଲାଗେ ବୁଲାବୁଲି କରିତେ ଏଇ ଖରା ଦିନ ଟା ଏବେ ବହୁତ ଖରା ହଉଛି ବଟ୍ ଆଉ ଟିକେ ଯେବେ ଏଇ ଜାନୁଆରୀ ଫେବୃୟାରୀରେ ବୁଲାବୁଲି କରିତେ ବଢିଆ ଲାଗେ ନହେଲେ ଏଇ ଖରା ଟିକେ କମି ଆସିବ ରଥଯାତ୍ରା ପରେ ପରେ ଯିବାକୁ ବଢିଆ ଲାଗିବ
ହଉ ତାଡା ପରେ କଲ କରଛିିଟାଡା
ହଉ ତାହେଲେ ଆଜ୍ଞା ଆଜ୍ଞା ହଉ ପରେ କଥା ହେବା